ହୁଁ ମ୍ୟାଡମ୍ ଜୟଜଗନ୍ନାଥ। ମଣିିଂ।
ଶୁଭ ସକାଳ କୁହନ୍ତୁ। ହେଇ ଖାଇବା ଟିକେ ଆଗରୁ ଖାଇଲି ଜଷ୍ଟ। ହଁ।
ଆଉ ରୋଷେଇ କଣ କରଚନ୍ତି ଆଜି?
ରୋଷେଇ ତ ଏପର୍ଯ୍ୟନ୍ତ ହେଇନି। ହଁ କୁହନ୍ତୁ ଆଜ୍ଞା। ନାଇଁ ଏବେ ବନେଇ ନାହିଁ, ବନେଇବା ଆଉ।
ଆଜି କଣ? ଆଇଟମ କ'ଣ କରିବେ?
ଆଜି ମାଛ ପୁର
ଆଉ, ଘରେ ସବୁ ଭଲ ଅଛନ୍ତି? ହାଲୋ। ହାଲୋ।
ହ୍ୟାଲୋ।
ହଁ, ହ୍ୟାଲୋ।
ହଁ, ମାନେ, ମୋ କଥା ଶୁଣି ପାରୁଛନ୍ତି?
ହଁ, ଶୁଣିପାରୁଛି, ଆପଣ କହୁନାହାନ୍ତି କିଛି।
ହୁଁ, ମୁଁ ତ କହୁଛି ଆପଣଙ୍କଠୁ ବି କଥା ଆସୁନି ଭାବେ ନେଟୱାର୍କ ମାନେ ଇସୁ ଅଛି ଯେ ମୁଁ କହିଲି ହେଇ ମାଛ ପରେ ଆଜି ହବ।
କ'ଣ ଆଇଟମ୍ କଣ ମାଛ ଉପରେ? ଭଜା ନା, ବେସନ ନା କଣ?
ହବ, ଆଉ ଟିକେ ବେସରେ ହବ ଆଉ। ଆଜ୍ଞା।
ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ, ଭଲ ଅଛନ୍ତି। ଆଉ ଆପଣଙ୍କର?
ହଁ, ଏବେ ଗୋଟେ ଆସିଛି, ଗୋଟେ ମିଟିଂ ହଉଛି ତ ଆସିଛି।
ଆଚ୍ଛା, ଆଚ୍ଛା।
ନୟାଗଡ଼ ରେ।
ଆଉ ମୁଁ ବାଲେଶ୍ୱର ରୁ ହୁଁ ହୁମ, ଆପଣ କେବେ ବାଲେଶ୍ଵର ଆସିଛନ୍ତି?
ନା, କେବେ ଯାଇନି।
ଆଚ୍ଛା। ନିହାତି ଥରେ ବାଲେଶ୍ୱର ଆସନ୍ତୁ। ବାଲେଶ୍ଵରରେ ହଉଛି ବହୁତ ବଢିଆ ବଢିଆ ଜାଗା ଅଛି, ବୁଲାବୁଲି କରନ୍ତୁ। ଆଉ ଆପଣ କୋଉଠି ବେଶୀ ଯିବା ପାଇଁ ଭଲ ପାଆନ୍ତି?
ଆମର ତ ଏପଟେ ପୁରୀ ଫୁରୀ ଯାଉଛି ଭଲ ଭୁବନେଶ୍ଵର, ଏମିତି କଟକ ଫଟକ।
ଆଚ୍ଛା।
ଆଉ ଦର୍ଶନ ଦର୍ଶନୀୟ ସ୍ଥାନ ପା ଦର୍ଶନୀୟ ସ୍ଥାନ କଣ କଣ ଅଛିକି? ବାଲେଶ୍ଵରରେ?
ବାଲେଶ୍ୱର ରେ ଆପଣଙ୍କର ପଞ୍ଚଲଙ୍ଗେଶ୍ୱର, କ୍ଷୀରଚର ଗୋପୀନାଥ ମନ୍ଦିର, ମିତ୍ରପୁର ଜଗନ୍ନାଥ ମନ୍ଦିର। ଫିର ବି ସେଟା ବହୁତ ସୁନ୍ଦର କରା ହେଇଛି, ତାପରେ ନୀଳଗିରି ଯୋଉ ରାଜାଙ୍କର ସେଠି ନୀଳଗରି ଜଗନ୍ନାଥ ମନ୍ଦିର ସେଠି। ତା'ପରେ, ଆଉଁ ବାଲେଶ୍ୱର ସେଥିରେ ତ ଖେଚୁରା ରହିଲା, ତା'ପରେ ବେଳାଭୂମି ଗୁଡାକ ବହୁତ ରହିଛି ଆପଣଙ୍କର। ଯେମିତିକା - ଚାନ୍ଦିପୁର ବେଳା ଭୂମି, ଆମର ଏପଟେ ସାଇଡରେ ରହିଲା। ହଁ ଡଗରା ଯଉଁ ମୁଖେ ସବୁ ଆଉ ଆପଣଙ୍କର, ଏଁ ଏପଟେ ଆପଣଙ୍କର ଚନ୍ଦନେଶ୍ଵର ଆ ଯଉଁ ଶିବ ମନ୍ଦିର, ଚନ୍ଦନେଶ୍ଵର। ଶୁଣିଥି ଚନ୍ଦନେଶ୍ଵର, ବାବା ଚନ୍ଦ୍ରନେଶ୍ଵର। ହାଲୋ।
ହଁ, କୁହନ୍ତୁ ସବୁଚି।
ହଁ, ମନେ ବାବା ଚନ୍ଦନେଶ୍ଵରଙ୍କ ସଡକ ମେଳା ଯୋଉ ହୁଏ ଶୁଣିଛନ୍ତି କେବେ?
ନାଇଁ ବି ଶୁଣିନି, ଆପଣ କହିଲେ ଫାର୍ଷ୍ଟ ଟାଇମ୍ ଶୁଣିଛି।
ଆଚ୍ଛା, ଆଚ୍ଛା। ସେଠି ବହୁତ, ମାନେ ହଜାର ହଜାର ଭକ୍ତ ଯେତେବେ ଆପଣଙ୍କର ଚଡକମେଳା ଯୋଗୁଁ। ଆଜ୍ଞା।
ମୁଁ କହିଲି ଫେମସ ଜାଗା ଏପଟେ ଆଉ କଣ ଅଛି?
ଅ ଭୂଷଣ୍ଡେପୁର ଶିବଲିଙ୍ଗ ଉ ଏସିଆରେ ସବୁଠୁ ବୃହତ ଶିବ ଲିଙ୍ଗ ରହିଛି ଭୂସଣ୍ଡେଶ୍ଵର ଆପଣଙ୍କର ର ନହେଲେ କି ନେଟ ରେ ମାରିବେ ପାଇ ଯିବେ, ଭୁସଣ୍ଡେଶ୍ଵର ବାବା ଚନ୍ଦନେଶ୍ଵରଙ୍କର ଆଉ ବ ଯୋଉରା ଏମିତି ରହିଛି ହୁଁ।
ଆଉ ଆପଣଙ୍କ ଫ୍ୟାମିଲି କିଏ କିଏ ଅଛନ୍ତି?
ଫେମିଲିରେ ମୁଁ ମୋ ହଜବେଣ୍ଡ ଆଉ ଝିଅ ଗୋଟେ।
ହଁ।
ଏ ସା ମାନେ ସ ଏଇଟା ତାର ସପ୍ତମ ହେଲା। ସପ୍ତମରେ ସେ ପଢୁଛି। ଆଉ ମୁଁ-ଉ-ଉ-ଉ ତାକୁ ଟୋ ପଢା ପଢାଇ କ ମାନେ କରାଏ ଦେଖେ ଟିଉସନ ତାକୁ ଦିଏନି ଏମତି ତିମ୍ ଘରେ ହିଁ ସେ ପଢାପଢି କରେ। ଆଉ ଆପଣଙ୍କର କଣ ଚାଲିଛି ଆଉ ଆପଣଙ୍କର କଣ ଆଜି ଖିଆ ହବ ଦି ପହରେ, ଆପଣଙ୍କର କଣ ଖାଇବା ପସନ୍ଦ?
ମୋର ଏବେ ଗୋଟେ ଛୋଟ ବିଜନେସ ଚାଲିଛି ମୋମୋସ୍ ଜାଣିଛନ୍ତି? ହ୍ୟାଲୋ। ହ୍ୟାଲୋ। ହଁ ସେ ମୋମୋସ୍ ର ଛୋଟ ବିଜନେସ୍ ଗୋଟେ କରୁଛି।
ଆଛା ଆଛା ଆଉ
ଉ ସେ-ଏ-ଏ ଏବେ ହେଇଗଲାଣି ତିନି ବର୍ଷ ପାଖାପାଖି, ନିଜେ ବନଉଛି ହୋମ୍ ମେଡ୍ ସବୁ।
କିଣା କିଛି ନାଇଁ।
ମୋମୋସ ଟା କେମିତି ତିଆରି କରନ୍ତି?
କୋଉ ମୋମସ ଜାଣିବାକୁ ଚାହୁଁଛନ୍ତି ଭେଜ ନାଁ ନନଭେଜ?
ଅ-ଅ-ଅ-ଅ ଅ-ମ୍-ମ୍ ମାନେ ଦିଟା ଯାକ କୁହନ୍ତୁ। ଯୋଉଟା ଆପଣଙ୍କର ବେଶୀ ଯି ମାନେ-ଏ-ଏ-ଏ ହୁଁ ଇଏ ସେଇଟା କୁହନ୍ତୁ।
ଦିଟାଙ୍କ ଭଲ ଲାଗେ। ଯୋଉଟା କହିବେ ଆପଣ ସାଧା ଖାଇବେ ମାନେ ସାଧା ଵାଲା କି-ଇ-ଇ-ଇ ଚିକେନ ବାଲା।
ସାଧା କୁହନ୍ତୁ କେମିତି ବନଉ
ଭେଜ୍ ବାଲା ଘରେ-ଏ-ଏ ଆ ଆପଣ ଯଦି ବନ୍ଧାକୋବି ରେ ବନେଇବାକୁ ଚାହିଁବେ। ଭେଜ ଟା ବନେଇ ପାରିବେ ଆରାମ ସେ କିଛି ଅସୁବିଧା ନାହିଁ। ପ୍ରଥମେ ବନ୍ଧାକୋବିକୁ ମାନେ ଛୋ ଛୋଟ ଛୋଟ ସାଇଜ ରେ ଇଏ କରିବେ ଗୁଣ୍ଡ ଫୁଣ୍ଡ କରିକି। ତାକୁ ଗୁଣ୍ଡ କଷା କରିକି ଗାଜର ବି ସେଇ ସମାନ ଇଏରେ ଗୁଣ୍ଡ କରିବେ। ଦିଟାକୁ ମିକ୍ସ କରିକି ସେଥିରେ କିଛି ଲୁଣ ଆଡ କରିଦେବେ। ଲୁଣ ଆଡ୍ କରିିକ କିଛି ସମୟ ଛାଡିଦେବେ। କିଛି ସମୟ ଛାଡିଲା ପରେ, ତାକୁ ଛାଡି ତାପରେ ବାହାର କରିବେ। ସେଥିରୁ ପାଣି କିଛି ବାହାରିବ ମାନେ ଲୁଣ ଆଡ୍ କଲା ପରେ ସେଇ ପାଣି ଟା ବାହାରି ପଡିଲେ ଶୁଖୀଲା ଶୁଖୀଲା ରହିବ। ନା ଯାହା ଫଳରେ ଜିନିଷ ଟା ବନେଇବାକୁ ଭଲ ଲାଗିବ।
ଆଛା।
ଆଉ ମୋମ ମଇଦାରେ ଲେଆର କରିବେ ନହେଲେ ଅଟାରେ ଲେଆର କରିବ। ଆପଣ ଯଉଟା ସୁବିଧା ମାନେ ଭଲ ଲାଗିବେ ଘରେ ଖାଇବାକୁ। ପ୍ରାୟତଃ ଘରେ ଖାଇବାକୁ ଭଲ ଲାଗେନା। ଆମେ ସିନା ଦୋକାନରେ ବନଉଛୁ ବୋଲି ମଇଦାରେ କରୁଛୁ।
ହୁଁ।
ଆପଣ ଯଦି ଘ ରେ ବନେଇବେ। ମଇଦାରେ ନ କରିକି ଅଟାରେ ବି ବନେଇ ପାରିବେ କିଛି ଅସୁବିଧା ନାଇଁ ମଇଦା ବି ଆ ହଁ, ମଇଦା ବି କିଛି ଆଡ୍ କରିପାରିବେ ସେଥିରେ।
ଅ ମିକ୍ସିଂ ବି କରିକି କ
କରି ଅଧିକ ନା ହଁ, ମିକ୍ସ ହଁ, ଦିଟା କ ମିକ୍ସ କରିକିଁ-ଇଁ ତାକୁ ଲେୟାର ବନେଇବେ ମାନେ, କେମ୍ ବାସ୍ ବାସ୍ ହଁ, ମି-ମିକ୍ସ କରିକି ଯେଁତି ପୁରୀ ପାଇଁ ଛାଡି ଦିଅନ୍ତି କି? କିଛି ସମୟ ପାଇଁ, କୋଡିଏ ମିନ୍ଟି କି ତିରିଶ ମିନ୍ଟି ଯେମିତି ଛାଡନ୍ତି ସେମିତି ଏଇଟାକୁ ବି ଏମତି ଛାଡିଦେବେ। ସାରିଲା ପରେ ସେ ସଫ୍ଟ ଟିକେ ହେଇଯିବ ନା। ତା'ପରେ ଆମର ର ଯେମିତି-ଇ ପୁରୀ ପାଇଁ ଛୋଟ ଛୋଟ ଗୁଳାକର ରିକି କରୁସନ୍ତି। ହଁ, ସେମିତି ଗୁଳା କରିକି ତାକୁ ପୁରୀ ଟାଇପ୍ ର ବେଲିବେ ହଲ୍କା ହାଲ୍କା ଛୋଟ ଛୋଟ ବେଶୀ ବଡ କରିବେନି! ଛୋଟ ଛୋଟ କରି ବେଲକି, ସେଥିରେ ଷ୍ଟଫିଂ ଟା ଯଉ କରିଥିବେ ଆମର! ବନ୍ଧାକୋବି, ଗାଜର କିଆଁ ପନିର୍ ଫନିର୍ ଆଡ କରିଥିବେ, ହେଥିରେ। ସେଥିରେ କିଛି ଅଦା ରସୁଣ ପେଷ୍ଟ ପକେଇବେ। କିମ୍ବା ଆମର ଲି ଆସୁଛି ଲୁଣ ଟିକେ ପକେଇବେ, ହାଲ୍କା ଭେଜ୍ ର ମସଲା ବି ଆସୁଛି ମାନେ ସେଇଟା ବି ଆଡ କରିପାରିବେ। ଆଉ ଏଥିରେ ବ ଟ ଟିକେ ଆଡ଼୍ କରିପାରିବେ। ଆଡ୍ କରି ସେ ମିକ୍ସ କରିକି ସେ ସପିଙ୍ଗ୍ଟା ବୁଲେଇଆ ତାକୁ ଦି ଲେୟାର ଦେଇକି ମୁଡିିବେ, ଆପଣ ଇଏ ହିସାବରେ। ମୁରିକି ସିଯେଇକି, ଘରେ କେତେବେଳେ ଟ୍ରାଏଲ କରିବେ ଆଉ।
ନିହାତି, ନିହାତି, ଆପଣ କହିଲେ ନିହାତି ମୁଁ ଟ୍ରାଏ କରିବି। ଆଉ ବହୁତ ସହଜ ଉପାୟ କିନ୍ତୁ, ଆମେ ବୁଝିପାରୁନୁ ଯୁଗୁରୁ ଆମକୁ ମାନେ କଷ୍ଟ
ୟୁଟ୍ୟୁବ ରେ ପ୍ରାୟ ବି ଦେଇ ଦଉଛି ସେ ଜିନିଷ। କିଛି ଅସୁବିଧା ନାହିଁ। ଟିକେ ଦେଖିଦେଲେ ବି ହେଇଯିବ।
ଆଛା ଆଛା।
ଯୋଉଟା ବୁଝିପାରିବେନି! ସେଇଟା ସତ୍ୟ ଦିଦି ଦେଖିଦେଲେ ବି ଜାଣି ହେଇଯିବ। ଯେ ନାଇଁ ଏମିତି ଏମିତି ହଉଛି, ସେମିତି ହଉଛି।
ୟୁଟ୍ୟୁବରେ ଆମେ ଦେଖୁଛେ। ବାକି ନିଜକୁ ଗୋଟେ କନଫିଡେଣ୍ଟ ଆସେନି। ବାକି ଆପଣଙ୍କ ପାଖରୁ ମାନେ ଜଣିଲା ପରେ, ହଉଛୁ ଟିକେ କନଫିଡେଣ୍ଟ ଆସଛି ହଁ ଏଇଭଳିଆ କଲେ
ହୁଁ, ଆମେ ଯେହେତୁ ରେଗୁଲାର ବନଉଛୁ ଆମେ ସାଥି ଆଦି କରିଦେବା, ଆପଣ ଅଦିନିଆ ସା ଇତ୍ୟାଦି କରିପାରିବେ କି? ମୁଁ ମମୋସ୍ କରେ। ବିରିୟାନୀ ଫିରିୟାନୀ ବି ଜାଣିଛି। ଅଙ୍ଗାଚି କେନ୍ ଫିକେନ୍ ଆଇଟମ୍ ବି ଗୋଟେ ଗୋଟେ କରିଛି। ସେମିତି ଆଉ। ଆଚ୍ଛା, ଆପଣ ଶାଶୁହର ସେଇଟି ଅସନ୍ତି। ନା ଅଲଗା ଭଡ଼ା
ଆମେ ମାନେ ଏବେ ରେଣ୍ଟ ରେ ରହୁଛୁ-ଉଁ, ଛୁଆ ପଢାପଢି କରୁଛି। ଆଉ, ଆମର ତ ଶାଶୁଘରେ ସେପାରେଟ୍ ସବୁ।
ମାନେ, ସମସ୍ତେ ଅଲଗା ଅଲଗା ଅଛନ୍ତି।
ହଁ।
ଆପଣ, ତାହଲେ-ଏ ଓହୋ!।
ହୁଁ।
ଅଲଗା ରହିବାରେ କେତେ ବର୍ଷ ହେଲାଣି କଣ ନା କେମିତି କଣ?
ନେ ଅଲଗା ରହିବାର ନୁହେଁ। ମାନେ, ଗୋଟେ ଜଏଣ୍ଟ ଭିତରେ ରହୁଛୁ। ବାକ୍ କି ଆମେ ଏବେ କ-କାମ ପାଇଁ ହଉଛୁ, ବାହାରେ ଆସିକି ବାହାରେ ନୁହେଁ! ଏଟି ଏ ମାନେ ସେଇ ବାଲେଶ୍ୱର ଜିଲ୍ଲାରେ ହିଁ ରହିଛୁ। ଆମେ କି ପୁଅଁ ଛୁଆର ପଢା ପଢ଼ି ପାଇଁ ଟିକେ ରେନ୍ସରେ ରହିଛୁ। ଘର ଘର ର ରହିଛି। ସେପାରେଟ୍ ସେ
ହଁ, ହଁ। ଗୋଟେ କ୍ୟାମେରା ଲାଗିଛି ତୁମେ ଖାଇଆ ଦେଉଥିଲ।
ଠିକ୍ ଅଛି ଆପଣଙ୍କର ଯୋଉ ଅଁ ଶୁଣିଲି। ମମୋଜ ଆଇଟମ୍ ବହୁତ ଭଲ ଲାଗିଲା ଆଉ ନିହାତି କର କଥା ଆପଣ ବିରିୟାନୀ ପ୍ରସେସ୍ କହିବେ ହେଲା କି। ଆଉ ଆପଣଙ୍କ ସହିତ କଥା ହେ ହଁ ଆପଣଙ୍କ ସହିତ କଥା ହେଇକି ଆପଣଙ୍କ ଦିନ ବହୁତ ଭଲରେ କଟୁ ଆଉ ସ୍ୱସ୍ଥ ରୁହନ୍ତୁ।
ହ ଆପଣ ରେସିପି କଣ କଣ ଭଲ ହଉ ସବୁ ଜାଣିଛନ୍ତି।
ମୁଁ ତ ଘରୁଆ ରେସିପି ସବୁ ଭଲ ଜାଣିଛି ନେକ୍ସ ଟାଇମ୍ ଆମେ ଯେତେବେଳେ କଥା ହବୁ ନିହାତି ସେଗୁଡାକ ମୁଁ ଆପଣଙ୍କ ସହିତ ସେୟାର କରିବି। ହେଲା କି ହଁ ହୁଁ।
ଏବେ ରହୁଛି ନେକ୍ସ ଟାଇମ୍ କଲ କଲେ ମତେ କହିବେ ଟିକେ ପ୍ରୋସେସ ସବୁ ଆଉ।
ହଁ।
ରହିଲି ଜଏ ଜଗନ୍ନାଥ୍
ବାସ୍ ଜାଜାଅ